ହଁ ସାର୍ ନମସ୍କାର।
ହଁ ମ୍ୟାଡାମ୍ ନମସ୍କାର। ଭଲ ଅଛନ୍ତି, ହଁ ମ୍ୟାଡାମ ଭଲ ଅଛି।
କଣ କରୁଛନ୍ତି?
ଏମିତି ଘରେ ବସିଛି।
ଆଚ୍ଛା ଖାଇଲେ କଣ ଆଜି? ମୁଁ ବି ସେଇ ବସିଛି। ଖାଇଲେ କଣ ଆଜି?
ଦିନବେଳେ ସନ୍ତୁଳା ଡାଲି, ଭାତ ପୁଣି କଲରା ଭଜା।
ଆଚ୍ଛା ହଁ। ମୁଁ ଖାଇଥିଲି ପଖାଳ ଭାତ, ଶାଗ ଭଜା ଆଉ ଆମର ଛୁଇଁ ଆଳୁ ଭଜା। ଆଉ ଆମର ପୋଟଳ ଆଳୁ ଭଜା ଏମିତି ଖାଇଥିଲୁ। ବର୍ଷା ହେଉଛି ନା?
ହଁ ଆଜି ପୁରା ସକାଳ ତୁ ମେଘୁଆ କରିଛି କିନ୍ତୁ କାହିଁ ବର୍ଷା ଏ ପର୍ଯ୍ୟନ୍ତ ହେଇନି। ଯାହା ବି ହଉ ମେଘୁଆ କଲା ଯୋଗୁ ନାଇଁ ମଗ ମେଘୁଆ କଲା ତେଣୁ କରି ଆଜି ଟିକେ ଥଣ୍ଡା ଲାଗୁଚି। ନହେଲେ ପ୍ରବଳ ଗରମ। ଥିଲା।
ହଁ ହଁ ଆମର ବି ସେଇ ଏପଟେ ହଁ ଏପଟେ ସେମିତି ବଷ୍ ର୍ଷା ହଉଛି ଟିକେ ଟିକେ ହଉଥିଲା ଏବେ ନାହିଁ ଏବେ ଖାଲି ସେ ବର୍ଷା ପାଗଟା ଅଛି ବର୍ଷା ନାହିଁ। ଆଉ ଇଭିନିଂ ରେ କୁଆଡେ ଯିବେ ବୁଲିଆ କୁ ନା ଘରେ?
ନାଇଁ ଟିକେ କାମ ଅଛି ମାର୍କେଟ କୁ ଯିବାର ଅଛି। ମାର୍କେଟ କୁ ଗଲା ପରେ ଫେରିବା କଥା। ଆଉ ସେମତି କିଛି କାମ ନାଇଁ। ପରିବା ପତ୍ର ଟିକେ ଆଣିଆ ପାଇଁ ଯିବା କଥା।
ମାର୍କେଟ ଗଲେ ଖାଆନ୍ତି ଯାଇ ଫାଷ୍ଟ ଫୁଡ ଆଇଟମ?
ମୁଁ ଫାଷ୍ଟ ଫୁଡ ପ୍ରାୟେ ବର୍ଷେ ହେଲା ମୁଁ ଛାଡି ଦେଇଛି।
କଣ ପାଇଁ?
ନାଇ ଟିକେ ଦେହ ଭଲ ଭଲ ରହୁନି ମାନେ ସତର୍କତା ଆଉ।
ଆଚ୍ଛା। ନାଇଁ ମୁଁ ମୋର ବି ତ ଦେହ ଭଲ ରୁହେନି ଗ୍ୟାସ ପ୍ରୋବ୍ଲେମ ବହୁ ତ ହୁଏ କିନ୍ତୁ ମୁଁ ଫାଷ୍ଟ ଫୁଡ ବହୁତ ଭଲ ପାଏ ଖାଇବାକୁ।
ନାଇଁ ନାଇଁ ମୋର ତ ବହୁତ ପସନ୍ଦ କିନ୍ତୁ ମୁଁ ଛାଡିଦେଲି।
ହଁ ସେଟା ବି ଭଲ ଦେହ ପାଇଁ ବି ଜଗିବା ଟା ବି ଭଲ।
ହଁ ସଖାଳେ ବ୍ରେକଫାଷ୍ଟ ବି କେବେ କରେନି। କରେନି ମାନେ କଣ ଘରେ ହିଁ ଯାହା ପଖାଳ ଫଖାଳ ଯାହା ବି ହବ ଘରେ ହିଁ ଖାଇବି।
ହଁ ବାହାରେ ଖାଆନ୍ତିନି ଆଉ। ହଁ ଏ ଭଲ କଥା ମୁଁ ମୁଁ ତ ବାହାରେ ଯଦି ଦହିବରା ଫ ଆସିଥାଏ କି କଣ ଏମିତି ତ ମୁଁ ଖାଇଦିଏ।
ହଁ ଦହିବରା ମୁଁ ଖାଏ। ଦହିବରା ଗୋଟେ ହିଁ ଖାଏ ମୁଁ।
ହଁ ଆଉ ଫାଷ୍ଟ ଫୁଡ ରେ ତ ସେମତି ବଜାର ଗଲେ ତ ସେମତି ମୁଁ ଖାଇଦିଏ। ଗୁପଚୁପ ଖାଇଦିଏ ଆଉ ଆମର ଚିକେନ ପକୋଡା ଚାଓମିନ ଫାଓମିନ। ଏତେ ସବୁ ଖାଇଦିଏ।
ହଁ ଆପଣ ଯଦି ଏଁ ଦେହକୁ ଲାଗୁ ଚି ଡାଇଜେଷ୍ଟ ହେଇପାରୁଚି ଖାଇଲେ କିଛି ଅସୁବିଧା ନାହିଁ।
ଉଁ ନାଇଁ ନାଇଁ ଦେହକୁ ବହୁତ ଖରାପ କରୁଚି କିନ୍ତୁ ମୁଁ ଛାଡି ପାରୁନି। ଆପଣ ରହିଯାଉଚନ୍ତି ନା ଆମେ ଆଉ ରହିପାରୁନୁ ଖାଇଦଉଛୁ। ଗୋଟେ ଇଚ୍ଛା ମାନେ ନା ଦେହକୁ ଜଗି ମୁଁ ସବୁଠି ଇଚ୍ଛା ଅ ନା ନା ଟିକେ ଖାଇଦେମି ଖାଇଦମୁ ଟିକେ। ଏମତି ଆଉ ଏମତି ସବୁ ହଉଛି ଆଉ। ଆଉ ଆମ ଜ୍ୟେଷ୍ଠ ପୂର୍ଣ୍ଣିମାରେ କୁଆଡେ ଯାଇଥିଲେ ବୁଲିବାକୁ? ଯାଇନାହାନ୍ତି ଜଗନ୍ନାଥଙ୍କୁ ଦେଖିଆ ପାଇଁ?
କୁଆଡେ ଗଲ ଯାଇନି ଟିକେ ଉ ଅ ଘର ଟିକେ ପ୍ରୋବ୍ଲେମ ଥିଲା ତ କୁଆଡେ ଯାଇନି ମେଡିକାଲ ଇସ୍ୟୁ ଥିଲା ତ।
ହୁଁ।
କୁଆଡେ ଯାଇନି। ଆପଣ ସବୁ ଯାଇଥିବେ ଆଉ?
ହଁ ମୁଁ ଆମ ଏଇଠି ପାଖରେ ମନ୍ଦିର ଜଗନ୍ନାଥଙ୍କର ଯାଇ ଦର୍ଶନ କରିକି ଆସ ଥିଲି।
ହୁଁ।
ଏମିତି ସମୟ ମିଳିଲେ ଟିକେ ଯାଇକି ବୁଲିକି ଆସେ ଆଉ ମନ୍ଦିରରୁ ଆଉ।
ହୁଁ।
ହଁ ଆଉ ତ ସେମିତି କିଛି ନାହିଁ।
ଆଉ ଏବେ କୁଆଡେ ବୁଲିବାର ପ୍ଲାନ ଅଛି?
ବୁଲିବାର ପ୍ଲାନ୍ ତ ମୋର ସବୁବେଳେ ମତେ ତ ବୁଲିବା ପାଇଁ ବହୁତ ଭଲ ଲାଗେ କିନ୍ତୁ ମୋର ପରା ବା ନ୍ତି ପ୍ରୋବ୍ଲେମ୍ ଟା ପାଇଁ ମୁଁ କୁଆଡେ ବୁଲିବାକୁ ଚାହିଁକି ବି ଏତେ ଯାଇପାରେନି। ତଥାପି ଯାଇଛି ବହୁତ ଜାଗା ଯାଇଛି।
ବାନ୍ତି ହୁଏ କି?
ହଁ ମୋର କେବଳ ବାଇକ୍ ଆଉ ଟ୍ରେନ୍ ଛାଡିଦେଲେ ନା ଆଉ ସବୁଥିରେ ବାନ୍ତି। ଯୋଉଥିରେ ବି ମୁଁ ମାନେ ବସ୍ ବସିଲା ମାନେ ମାନେ ମୋର ବାନ୍ତି ବହୁତ ବାନ୍ତି ମୋର ହୁଏ ମାନେ ବାନ୍ତି ଏମିତି ହୁଏ ଯେ ମୋତେ ସାଲାଇନ୍ ବି ଲଗେଇବା ପାଇଁ ପଡେ ଏ
ଏତେ ମାତ୍ରା ମାନେ ଆଲ ଆଲେର୍ଜି ମାନେ ଉଁ ବସ୍ ଉଁ ଗାଡି ମାନେ ତମକୁ ସୁଟ୍ ନାହିଁ ଆଉ।
ହଁ।
କଣ ପାଇଁ ଏଇଟା?
ହେ ସେଇଟା ମୁଁ ଜାଣିନି।
ସେଇଟା ଆପଣଙ୍କର ଆପଣଙ୍କର ଅ ମାନେ କଣ ଅଛି ମୋ ମୁଣ୍ଡରେ ଗୋଟେ ଅଛି ଯେ ମୁଁ ଗାଡିରେ ବସିଲେ ବାନ୍ତି ହେଇଯାଉଛି କହିକି ଆଉ। ମୁଁ ଯାହା ସାନବେଳେ ବାନ୍ତି କରୁଥିଲି ସାନବେଳେ ମୁଁ ମାନେ ହାଇସ୍କୁଲ୍ ପର୍ଯ୍ୟନ୍ତ ଟିକେ ଟିକେ ବାନ୍ତି ହଉଥିଲା କିନ୍ତୁ ପରେ ପରେ ଉଁ ଗାଡି ବସ୍ ରେ ବସିଲି ମାନେ ମୋ ପାଇଁ ଗୋଟେ ବେଶୀ ଭଲ ଲାଗେ ଏକ ତ ଶୋଇବି ପୁରା।
ହୁଁ।
ବର୍ତ୍ତମାନ ବସ୍ ରେ ଯଦି ବସିଲି ମାନେ ମୋର କାମ ଶୋଇବା କାମ। ବସିଲି ମାନେ ନିଦ ହଉ କିମ୍ବା ନ ହଉ ଆ
ନାଁ ମୋର କଣ ଜାଣିଛନ୍ତି ନା ମୋର କଣ ଜାଣିଛନ୍ତି ନା ମୁଁ ଯଦି ବି ରୋଡ୍ ରେ ଉଁ ଏଇ ସାମାନ୍ୟ ଏବେ ବି ରୋଡ୍ ଆମ ରୋଡ୍ କୁ ବି ଯଦି ବାହାରିଯିବି ମୁଁ ଆଗରୁ ଯେ ଯଦି ଗୋଟେ ଫୋର୍ ହୁଇଲର୍ ପଳେଇବ ତା ଗ୍ୟାସ୍ ରେ ମୋର ପେଟ ମୋଡି ପକେଇ ମତେ ବାନ୍ତି ଉଠେଇବ ଉଠେଇବ। ହେଲା ଆଉ ମୋର ହଁ ମୋର ଗାଡିରେ ସେଥିପାଇଁ ବସିଲା ମାନେ ମତେ ମାନେ ଏସି ଗାଡିରେ ବି ବସିଥିଲେ ବି ମାନେ ମତେ ଉଁ ଦେହରୁ ଗମ୍ ଗମ୍ ଝାଳ ମାନେ ଭର୍ତ୍ତି ହେଇଯିବ ବା। ସିଏ ଆସିବା ପୂର୍ବୁରୁ ହେଲା ତାପରେ ଗଲା। ତ ଦେଖେଇ ଦେଖେଇ ଶେଷରେ ମାନେ ବାନ୍ତି ଯେଦି ୱାନ୍ସ୍ ଷ୍ଟାର୍ଟ ହେଇଗଲା ୱାନ୍ ଥରେ ଯଦି ନ ହେଇଥିବ ନାଇଁ ସେଇଟା ଅଲଗା କଥା ଆଉ ଯଦି ହେଇଗଲା। ଦେ ପୁରା ସେ ଆଉ କିଛି ରଖିବନି ପାଣି ସବୁ ମାନେ ଦେହରେ ମାନେ କିଛି ବି ରହିବନି ଯେତେ ତୁ ଖା ପିଇ ବାଟ ସାରା। କିଛି ଆଉ ସମ୍ଭାଳି ହବନି। ସେଠୁ ବାଧ୍ୟ ହେଇକି ହୁଁ କଣ କରିବି ନା ବାଧ୍ୟ ହେଇକି ସେଠି ସାଲାଇନ୍ ନବା ପାଇଁ ପଡିବ ଆଉ ସେଇଥିପାଇଁ ମୁଁ କୁଆଡ଼େ ଟିକେ ବେ ସି ଯାଏନି।
କେ ଏମିତି କେବେ ନେଇଛନ୍ତି ସାଲାଇନ୍?
ବହୁତ ନେଇଛି ବହୁତ ସାଲାଇନ୍ ନେଇଛି। ବହୁତ ମୁଁ ସାଲାଇନ୍ ନେଇଛି କଣ କରିବି। ଇଏ ବାନ୍ତି ପ୍ରୋବ୍ଲେମ୍ ପାଇଁ ଟିକେ ଅସୁବିଧା ମୋର ହୁଏ ଆଉ।
ହୁଁ ହେଲେ ଏମିତି ଟିକେ ଡିଷ୍ଟାନ୍ସ୍ ଡିଷ୍ଟାନ୍ସ୍ ଗଲେ କେମତି କର। ମାନେ ଗୋଟେ ପଚାଶ କିଲୋମିଟର ଷାଠିଏ କିଲୋମିଟର ଗଲେ କେମିତି ଯାଅ?
ସେମିତି ଆଉ କଣ କରିବା। ହୁଁ ଯା ନାଁ। ଟ୍ରେନ୍ ନୁହଁ ଟ୍ରେନ୍ ସେମିତି ବେଶୀ ବି ଯିବା ଆସିବା କରେନା ସେଇ ବେଶୀ ମୁଁ ଏଠି କୁଆଡେ ଗଲେ ବାଇକ୍ ରେ ଯିବା ଆସିବା କରେ। ଆଉ ସେମିତି ଗାଡିରେ ଯିବାର ଥିବ ଯାଏ ଆଉ କଣ କରିବା।
କାମ ପଡିଗଲା ବହୁତ ଦୂରକୁ
ହଁ ହଁ ଫୋର୍ ଇଲାର ରେ ଯିବାକୁ ପଡିବ ଗଲେ ସେମତି ବାନ୍ତି କରିକି ଯିବି ବାନ୍ତି କରିକି ଆସିବି ବେଳେ ବେଳେ ମାନେ କମ ଯଦି ବାନ୍ତି ହେଇଥିବ କେବେ? ତାହେଲେ ତାହେଲେ ଯାହା ଯେମିତି ବାନ୍ତି ହେଇଥିବ ସେମତି କଣ୍ଟ୍ରୋଲ କରିକି ରହିଯିବ। ଖରାପ ଲାଗିବ ଅସୁସ୍ଥ ହେବ। ରହିଯିବଉ ଯଦି ଅଧିକା ବାନ୍ତି ହେଇଯାଇଥିବ ତାହେଲେ ସାଲାଇ ନେବାକୁ ପଡେ ହଁ ହଁ ରେଷ୍ଟ ନେଇକିହ ମାନେ ଯୋଉ ଜାଗାରେ ପହଞ୍ଚିବା ଥା ପହଞ୍ଚିଗଲେ ସେଠି ଯାହା ଯେମିତି କାମ ଦାମ ସାରିକି ଆସିଥିଲୁ ଘରକୁ ପଳେଇ ଆସିଲୁ ବା ଘରେ ଶୋଇପଡ଼ିବୁ ଶାନ୍ତି ମିଳିଯିବ ଆଉ ଯଦି ଅଧିକ ରୁ ଅଧିକା ହେଇଗଲା ତୁ ଯେପନ୍ତ ସାଲାଇନ୍‌ ନ ନେଇଛୁ ଦେହ ଟୋଟାଲି ଭଲ ଲାଗିବନି।
ଉଁ ହୁଁ।
ଏମିତି ସବୁ ଆଉ ଆ ଆପଣ ଙ୍କଣ ଘରେ ବଡ଼ ପୁଅ?
ନାଇଁ ନାଇଁ ମୁଁ ସାନ ସାନ ସାନ -।
ଉଁ ଆଚ୍ଛା ବଡ଼ ଅଛନ୍ତି?
ଅଛନ୍ତି।
ଆ ଆପଣ କଣ ପଢୁଛନ୍ତି ନା ଜବ୍ କରୁଛନ୍ତି?
ନାହିଁ ନାହିଁ ମୁଁ ଜବ୍ କରୁଛି।
ଆଚ୍ଛା ଆଚ୍ଛା।
ଆପଣ ପଢୁଛନ୍ତି?
ମୁଁ ଘରେ ଅଛି ମୋର ସାରିଲାଣି ମୁଁ ଘରେ କିଏ ଅଛି ଆଉ ଆପଣଙ୍କ ବାପା ମାମା କଣ କରୁଛନ୍ତି?
ବାପା ତ ନାହାନ୍ତି ମା ଅଛନ୍ତି।
ଓ ହୋ।
କିଛି ମୁଁ କନ୍ଧମାଳ ର କରୁଛି। ନର ଗଞ୍ଜାମ କିନ୍ତୁ କରୁଛିୁ କନ୍ଧମାଳରେ।
ଆଛା ଆଉ ବଡ ଭାଇ କଣ କରୁଛନ୍ତି?
ଟିଚର ଅଛନ୍ତି
ହୁଁ ଆଛା।
ଆପଣଙ୍କ ଘର କୋଉଠି କି।
ହୁଁ।
ଯାଜପୁର।
ଆମ ଘର। ହଁ।
ଯାଜପୁର ତ ବହୁତ ଦୂର ହେଇଗଲା ଆଉ।
ହୁଁ ଘରେ ତ ସବୁ ବହୁତ ଦୂର। ଏମିତି ସବୁ ଆଉ ଆଉ ରଥଯାତ୍ରାରେ ପୁରୀ ଯାଉଛନ୍ତି?
ନାଇଁ ଯିବିନି।
କାହିଁ ଯାଉନାହାନ୍ତି।
ନାଇଁ ତ ଗହଳି ସେଇଠି।
ଗହଳି ହେଲେ ବି ଜଗା ବାହାରକୁ ଆସିଥିବ ସେ ଯୋଉ ଦେଖିବାର ମାନେ ଖୁସି ମୋର ବହୁତ ଇଛା ହଉଛି ସବୁ ବର୍ଷ ଯିବାକୁ କିନ୍ତୁ ଏଇ ବାନ୍ତି ପାଇଁ ମୁଁ ଯାଇପାରୁନି।
ନାଁ। ତ ଯିବା ପାଇଁ ସିନା ମନ କରିଦେମି ମୋର କିଛି ନାହିଁ ମୋ ମନ ବହୁତ ମନ ମୁଁ ହିଁ ବାହାରିଲି ମାନେ ହଁ ଯିବି। ବାସ୍ ଆଜି ତାର ମୋର ପୁରା ପ୍ଲାନିଂ ହେଇଗଲା ଯିବା ପାଇଁ ସକାଳୁ ଯିବାର ଅ ରାତିରେ ଯିବାର ଅଛି ରାତିରେ ଯଦି ମୁଁ ମାନେ ଯେପର୍ଯ୍ୟନ୍ତ ତ ଠିକ ନହେଇଚି ଯିବି ବୋଲି। ବାନ୍ତି ମୋତେ ଦେଖେଇବନି ଯେତେବେଳେ ଠିକ ହେଇଯିବ। ମୁଁ ଏଇ ଜାଗାକୁ ସକାଳେ ଯିବାର ଅଛି ଗାଡି କିମ୍ବା ରାତିରେ ଯିବାର ଅଛି ଆରମ୍ଭ ହେଇଯିବ ନ ଯିବା ପୂର୍ବରୁ। ମାନେ ହଁ ଯିବାର ଅଛି ଭାବିବି ମାନେ ମୋର ପୂର୍ବରୁ ଯିବା ଦିହ ଫିଅ ମାନେ କଣ ହେଇଯିବ ମାନେ ଆ ଯଦି ଯ ହଁ ହଁ। ହଁ ହଁ ଆଉ ଯଦି ମୋର ଭାବିମି ନା ଯିବିନି ତମର କିଛି ହବନି ଆଉ ଯଦି ଭାବି ହଁ ଯିମି ତାହେଲେ ମୋର ହେଇଯିବ ବାନ୍ତି।
ହୁଁ ହୁଁ ହୁଁ ହୁଁ।
ଏମିତି ସବୁ ଅସୁବିଧା ଆଉ ସେ ଅସୁବିଧାରେ ଜୀବନ ଟାକୁ କାଟି କାଟୁଛୁ ଆଉ କଣ କରିବା।
ନାଇଁ ଟିକେ ଇଏ ଭାବ ଯୋଉଟା କି ମାନେ ଜର୍ନି ମାନେ ଜର୍ଣିି ହଉଛି ଗୋଟେ ଏଞଜୟ କରୁଛି ବୋଲି ଯଦି ଭାବି ଭାବି ଯିବ ବୋଇଲେ ସେ
କିଛି ଭାବି ପାରେ ନା ମୋର ଗାଡି ରେ ବସିଲେ, ମୋର ସବୁ ମୋର ସବୁ ସରିଯାଏ ମୁଁ ଆଉ କିଛି ଭାବି ପାରୁନ ହଙ୍ଗାଡି ଦେବସଲେ ମୋର ଗାଡିରେ ବସିଲା ମାନେ ସରିଲଲା ଗାଡିରେ ତ ବସିବା ପୂର୍ବରୁ ମୋର ଏମିତି ପ୍ରୋବ୍ଲେମ ହେଇଯାଉଛି। ଆଉ ଗାଡିରେ ବସିିଲେ ଆହୁରି କଣ ହବ? ମୁଁ ଏବେ ଭାବିଲି ବି ମତେ ମାନେ ଅସୁବିଧା ହଉଛି।
ହୁଁ ନମ ଟାପିକ ଚେଞଜ୍ କରିବ ଆ
ହଁ ହଁ ହଁ।
ହଉ ମ୍ୟାଡ଼ାମ ମୁଁ ଟିକେ ରଖିବି ହଁ।